ହ୍ୟାଲୋ। କଣ କରୁଛ।
ବସିଛି ତମେ କଣ କରୁଛ।
ବସିଛି ତୁମକୁ ମନେ ପକଉଥିଲି
ଆଚ୍ଛା।
ହଁ ତମେ କଣ କରୁଛ? କଣ ଖାଇଚ? କଣ ଖାଇଛ? ତମ ନେଟ୍କୁ ଅନ୍ କର। ହାଲୋ। ହୁଁ ଶୁବୁଚି?
ଆଜ୍ଞା କୁହ?
କଣ କରୁଛ?
ଏଇ ବସଥିଲି।
ଘରେ ସବୁ ଭଲ?
ହଁ ସବୁ ଭଲ।
ହଉ ତମ ଦେହ ଭଲ?
ହଁ ମ ଦେହ ଭଲ ଅଛି।
ଯାହଉ ଭଲ ଘରେ ସବୁ ଭଲ?
ଆଉମ୍ ତମ ଘରେ କଣ କରୁଛନ୍ତି ସବୁ?
ଆମ ଘରେ କଣ କରୁଛନ୍ତି ମୁଁ ଉଁ ରୁମ୍ ଭିତରେ ବସିଛି ଟିକେ। ତମ ସାଙ୍ଗେ କଥା ହେଉଛି।
ଅହ। ଆଉ କଣ ଖାଇଥିଲ ଖରା ବେଳେ?
ଖରାବେଳେ ଡାଲି ଭାତ ଚୋଖା ଚଟଣି ସାଲାଡ଼ ପାମ୍ପଡ଼। ଏଇଗୁଡା ଖାଇଥିଲି ଆଉ ତମେ କଣ ଖାଇଥିଲ?
ଆମେ ଖାଇତା ଆମେ ଭାତ ମାଛ ତରକାରୀ ସଲାଦ ପାପଡ଼।
ଆଚ୍ଛା ଆଚ୍ଛା। ତମୁକୁ ଡ୍ରେ ସାଢୀ ପିନ୍ଧିବା ଆସେ? ହେଲୋ। ହେଲୋ।
ହୁଁ କିଏ କୁହ?
ତମକୁ ଶାଢୀ ପିନ୍ଧିବା ଆସେ?
ହଁ।
ମତେ ଟିକେ ପିନ୍ଧେଇଦବ ନ ମତେ ଆସେନି ମତେ ଶିଖେଇଦବ।
ହଉ ଆସ୍।
ଜାଣିଚ ମୁଁ ଟିକେ ଆଳୁ ଭଜା କରିବା ଶିକିଗଲିଣି।
ହଁ।
କାରାଣ ମୁଁ କେମିତି ଆଜି ଆଳୁ ଭଜା କରିଛି ଫାଷ୍ଟ ଆଳୁକୁ କାଟିଦେଲି। ତାପରେ ତେଲ ପକେଇଦେଲି କଢ଼େଇରେ। ତାପରେ ପିଆଜ କାଟିଥିଲି ପିଆଜ ପକେଇଦେଲି ଟିକେ। ଟିକେ କ ହଁ ଟିକେ ଇଏ ହେଲା ଟେକେ ନାଲି ନାଲି ହେଇଗଲା। ତାପରେ ଆଳୁ ପକେଇଦେଲି ହେଲା ତାପରେ ହା ଲଙ୍କାଗୁଣ୍ଡ ହଳଦୀ। ଗୁଣ୍ଡ ଟିକେ ନାକୁ ଜିରାଗୁଣ୍ଡ ପକେଇଲି ତାପରେ ଟିକେ ସିଝି ଗଲା ଆଳୁ। ତାପରେ ଟିକେ ଲାଷ୍ଟରେ ଚିକେନ ମସଲାକୁ ଟିକେ ପକେଇଦେଲି ନହଲେ ମ୍ୟା ଗି ମସଲା ବି ପକେଇଦେଲେ ବଢିଆ ଟେଷ୍ଟ ହୁଏ। ସେଇଟା ପକେଇଦେଲି ତାପରେ ଟିକେ ଚୁଲିରେ କରି ଟିକେ ଚାରି ଚୁଲିକୁ। ବୁଝିଲା ପରେ ତାକୁ ଟିକେ ସେଇ ଚୁଲି ଉପରେ ରଖିଦେଲି କଢ଼େଇ। ସେ ନାଲି ହେଇଗଲା ବଢିଆ ନାଗିବ ଖାଇବା ପାଇଁ ବଢିଆ ଆମ ଘରେ ପୁରା ସବୁ ହାତ ଚାଖି ଚାଖି ଖାଇଲେ।
ଯାହା ହଉ ଶିଖି ଗଲେଣି ଆଉ କଣ ଶିଖିଛ?
ଭାତ ରାନ୍ଧିବା ଶିଖିଗଲିଣି ଚୁଲିରେ ଆମର ଗ୍ୟାସ୍ ସରିଯାଇଛି ଚୁଲିରେ ରାନ୍ଧିବାକୁ ପଢ଼ୁଛି।
ଓହୋ, ଏବେ ତ ଯାହା ହେଲାଣି ଗ୍ୟାସ୍ ମିଳୁନି ଆଉ।
ହଁ ହଁ ମୁଁ ଚୁଲିରେ ଭାତ କରୁଛି ରୁଟି କରୁଛି।
ହାଏ
ହୁଁ
କେଉଁ ଖବର୍ ତମ୍ ଦିଆ ଭଲ ଅଛି?
ହଁ ମୋ ଦିଅ ଭଲ ଅଛି।
ଆଜି ଫ କାର୍ ସଇଏ ବାହାଘର ଥିଲା ନା କଣ?
ହଁ ମୁଁ ତାଙ୍କ ବନ୍ଧୁବାନ୍ଧବ ର ଥିଲା ଯାଇଥିଲି ହଁ ସେ ହଁ ଥିକ୍ କଥା ମୁଁ ବା ଜାଇଥିଲି ସେଠି ବହୁତ ଇଏ ହେଲା ଏମାନେ ବୁଲା ବୁଲି କରିକି ଆଇଲି।
ତମେ ଆଉ କଣ କଲ?
ବଢ଼ିଆ ବୁଲିଲି ଗଲି ଆଉ ଭଲ ଟିକେ ମଜା ଏତେ କରିପାଇଲିନି ଟିକେ ଖଲେ ଟିଏ ଟିକେ ସଜବାଜ ହେଇଗଲି ଗରମରେ ସବୁ ସଜବାଜ ଭାହାରିଗଲା। ସେ ଠିକ୍ରେ ହେଇପାଇଲିନି ଆଉ ମୁଁ ଯାହା ଭାବିକି ଯାଇଥିଲି କିଛି ହେଇପାରିଲାନି।
ହୁଁ ହୁଁ।
ମୁଁ ତ ଭାବିଥିଲି ଅଲଗା ପ୍ରକାର କିନ୍ତୁ ହେଲା ଅଲଗା ପ୍ରକାର।
ଚ୍ଛେଅ।
ହୁଁ। ଆଉ
କଣ ଖାଇଥିଲ ସେଠି?
ହୁଁ ମୁଁ ସେଠି ବିରିୟାନୀ ଖାଇଥିଲି ଦହି ସାଲାଟ୍ ସଲାଟ୍ ନୁହେଁ। ଦହି ଖଟା ମୁଁ ଖାଇଲିନି ଖାଲି ଚି ଚିକେନ ତରକାରୀ ଟିକେ ନେଲି ଆଉ ହଁ ଆଉ ବିରିୟାନୀ ଟିକେ ଆଉ। ଦହି ପାଣି ବୋତଲ୍ ଥିଲା ଆଉ ପାଇସ୍ ଖାଇଲି। ଆଉ ଖଟା ଫଟା ଥିଲା ଆଉ ଖାଇଲିନି ଆଉ ହେ ଏଇଟେ ମୋବାଇଲ ଦେଖ୍ ମୋବାଇଲ ଦେଖ୍। ହୁଁ। ହଁ ଆମ ଘରେ ସବୁ ଲୋକ ଯାଇଥିଲେ ସବୁ ଥିଲା। ଇନ୍ଭାଇଟ୍ ଥିଲା ସବୁ ଆଇଥିଲା। ଏନ୍ଜଏ କୋଉଠି ଯାହା ଭାକିକି ଗଲେ ସେଟା ହେଲାନି ଏଞ୍ଜୟ୍
କି କାଏଁ ହେତ୍ସି?
ଏମିତି ଥିଲା ଆଉ। ଚିଲ୍ କ ମାଛି କର ଏ ଚା ବି। କାଉଁ।
ଆଉ ସବୁ ଭଲ ତମେ କୁହ?
ହୁଁ ହୁଁ